ନମସ୍ତେ ଶୁଭ ସନ୍ଧ୍ୟା। ନମସ୍ତେ ଶୁଭ ସନ୍ଧ୍ୟା ହୁଁ ହୁଁ ଆ ଆଉ ଆପଣଙ୍କର ତିନ୍ ଆଜ୍ଞା ଆଜ୍ଞା। ଆପଣଙ୍କର ଦିନଟା ଆଜି କେମିତି ହୋଇଛି? ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ମୋର ଶବ୍ଦ ଟା ଆସୁଛି? ହ୍ୟାଲୋ ହ୍ୟାଲୋ।
ହଁ।
ହଁ ଆପଣଙ୍କର ଆଜି ଦିନଟା କେମିତି ଯାଇଛି? ଆଜ୍ଞା ଆଜ୍ଞା। ଆପଣଙ୍କୁ ଆପଣଙ୍କର ଦିନଟା ଆଜି କେମିତି ଯାଇଛି? ହଁ ହଁ।
ଶୁଣିପାରୁଛି ପ୍ରୋବ୍ଲେମ ରହୁଛି।
ହଁ ହଁ ମୁଁ ସୁବ୍ ସୁବ୍ ସବୁ ଟିକେ ଶୁଭାଯାଉଛି ହଁ।
କ୍ଷମା କରିବେ ମୋର ଟିକେ ନେଟୱର୍କ ପ୍ରୋବ୍ଲେମ୍ ଏବେ ଠିକ୍ ହେଲା ନେଟୱର୍କ ପ୍ରୋବ୍ଲେମ୍। ଆ ଟିକେ ପ୍ରୋବ୍ଲେମ ରହୁଛି ମୋର ନେଟୱର୍କ ତ ଟିକେ କ୍ଷମା କରିବେ ମତେ।
ଆଜ୍ଞା ହଁ ହଁ ସବୁ ଜଣାପ ଆଉ ଆପଣଙ୍କର ଆଜି ଖାଦ୍ୟ ଭୋଜି କେମିତି ଯାଇଛି?
ହଁ ମୁଁ ଆଜି ଭାତ, ଚିକେନ ଆ ମଟନ ଆଉ ଅଣ୍ଡା ଦିଟା ଆଉ ମା ଛ ତରକାରୀ ଆଉ ତିନି କିଲ ଆ ଖାଇଥିଲି ଆମର ଅ ଚିଙ୍ଗୁଡି ଆଉ ଦୁଇ କ୍ୱିଣ୍ଟାଲ କଙ୍କଡା। ଆଉ ଶୁଖୁଆ ଦିି ବାଲଟି ହଁ।
ଆପଣ ଆପଣଙ୍କର ତ ଖାଦ୍ୟ ଗ୍ରହଣ ମାନେ ବହୁତ ଭଲ ଏହା ଶୁଣିକି ତ ଲାଗୁଛି ଆପଣ ଜଣେ ଧନୀଘରର ବ୍ୟ ଧନୀ ଘରର
ହଁ ମୁଁ ହଁ ଆପଣ ଆପଣଙ୍କୁ ଶୁଣିକି ଯାହା ଲାଗୁଛି ସେଇଟା ଆକ୍ଚୁଆଲି ନୁହଁ। ମୁଁ ବହୁତ ହିଁ ଗରିବ ଆଉ ବହୁତ ଛୋଟ କାଟିଆ ଜୀବଜନ୍ତୁଟିଏ। ଆଉ-ଉ-ଉ ମୁଁ ବହୁତ ହିଁ ତୁ ତୁଚ୍ଛ ପ୍ରାଣୀ ଅ ଅଟେ ଆଉ ଆ ମୋ ବାପା ଜଣେ ସିଲେଇ ମେସିନ ଖୋଲି ସିଲେଇ ଦୋକାନ କରି ଛନ୍ତି ଆଉ ଆ ମା ଜଣେ ବୃତ୍ତିରେ ଆ ମାନେ ଶିକ୍ଷକ ଅଛନ୍ତି କିନ୍ତୁ ଅ ଶିକ୍ଷୟ ତ୍ରିୟ ନାହାନ୍ତି ସେ ଏବେ ଶିକ୍ଷକ ଅଛନ୍ତି। ଆଉ ତ ତାଙ୍କର ବି ଏତେ ଭଲ ରୋଜଗାର ନାହିଁ ସେ ଘରେ ଦି ତିନିଟା ପିଲା ଆସନ୍ତି ତ ମୋ ମା ଯେହେତୁ ଦଶମ ପାସ କରିଛନ୍ତି ତ ସେ ଏତେ ବା ପାଠ ପଢଉନାହାନ୍ତି ମାତ୍ର ଦିଇ ତିନିଟା ପିଲାଙ୍କୁ ଯେତିକି ହଉଛି ସେ ପାଞ୍ଚ ଛଅ ହଜାର ସେଥିରୁ ମିଶାଉଛି ଆଉ ମୋର ଜଣେ ସାନ ଭଉଣୀ ଅଛନ୍ତି। ଆଉ ସାନ ଭଉଣୀ ସେଭେନ୍ କ୍ଲାସରେ ପଢୁଛନ୍ତି ତ ସେ ଏବେ ତମ ମାଆଙ୍କୁ ସାହାଯ୍ୟ କରିଦିଅନ୍ତି ରୋଷେଇ ବାସ କରି ଆଉ ବଡ ଭାଇ ଜଣେ ବାପାଙ୍କ ସହ ଅ ତାଙ୍କ ବିଜନେସରେ ସାହାଯ୍ୟ କରନ୍ତି ହଁ ଆଉ ତ ଆଉ ଆମେ ବାଲେଶ୍ୱରରେ ଜାଣିଛେ ବହୁତ ହିଁ ଗାଁ ତ ବହୁତ ଛୋଟ ଅଞ୍ଚଳ ମଣିଖୁଙ୍ଗ ଜାଣିଛ ମଣିଖୁଙ୍ଗ।
ଓଁ ହଁ ମଣିିକୁନ୍ଦ ଆଜ୍ଞା ଆଜ୍ଞାଣିଛି ଜାଣିଛି।
ମଣିଫୁଙ୍ଗ ରେ ଆମେ ରହୁଛୁ ଆଉ ଆ ମୋର ଏଇଠି ଗୋଟେ ଗା ଇଏ ଅଉଛି। ଆଉ ସ୍କୁଲ ଟେ ଅଛି ମୁଁ ସେଠି ପାଠ ପଢାଏ। ଆଉ ଆପଣ ଜାଣିଥିବେ ହଁ ସେଠି ମୁଁ ପାଠ ପଢାଏ ଆଉ ଭଲ ଜୀବନ ଯାପ ଚାଲିଛି ଆଉ କହିବାକୁ ଗଲେ ଗୋଟେ ଚାଳଘର ଅଛି ପାଣି ପଡୁଛି ଉପୁରୁ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କୁ କଣ କହିବି।
ଆପଣ କାନ୍ଦୁଛନ୍ତି କଣ ପାଇଁ ଏମିତିଆ ଆଜ୍ଞା କାନ୍ଦନ୍ତୁନି ଆପଣ କାନ୍ଦନ୍ତୁନି।
ହ ମୁଁ ସମ୍ଭାଲୁଚି ନିଜକୁ ମୋ ବାପା ଧାନ ଚାଷ କରୁଥିଲେ। ଆଉ ତାଙ୍କର ଏ ବିଲରେ ପାଣି ପଶି ଯାଇଛି ତ ସେ ଏବେ ଆଉ କରିପାରୁନାହାନ୍ତି କାମ ହ।
ବର୍ଷା ଯୋଗୁ ବହୁତ ଅଧିକ ବର୍ଷା ହେଇଛି କି ଆପଣଙ୍କ ଅଞ୍ଚଳରେ?
ହ ବହୁତ ହିଁ ଅଧିକ ବର୍ଷା ହଉଛି। ବାଲେଶ୍ଵର ତ ଆପଣ ଜାଣିଥିବେ କଲିକତା ପାଖରେ ଆଉ ହଁ ହଁ।
ଖବର ରେ ଶୁଣିଲ ପା କହୁଛି।
ହଁ ବଙ୍ଗୋପସାଗର ଟିକେ ପାଖରେ ରହିଯାଉଛି ଆଉ। ହଁ ଆ ଆପଣ କୁହନ୍ତୁ ଆ ଆପଣ ବିଷୟରେ କୁହନ୍ତୁ ଆପଣ
ହଁ ମୁଁ ତ ଏଇ କଟକର ଶସ୍ତା ନଖରାରେ ରୁହେ। କଟକର ଶସ୍ତା ନଖରା ଜାଗା ଆପଣ ଜାଣିଥିବେ ସେଇ ପାଖରେ ଗୋଟେ ବ ସ୍ତି ଅଛି ସେଇଠି ମୁଁ ରୁହେ ଏ ବସ୍ତିର ପରିବେଶରେ ରହିବା ବହୁତ କଷ୍ଟକର ଏଇଠି ଲୋକମାନେ ବହୁତ ମାନେ କଳହଳ କରନ୍ତି ତାପରେ ତାପରେ ପରିବେଶ ଟା ବେଶୀ ପ୍ର ପ୍ରଦୂଷିତ ଅଛି ତାପରେ ଆ ପାଣି ସୁବିଧା ବି ଭଲ ନାହିଁ ତାପରେ ରାସ୍ତାଘାଟ ବି ବହୁତ ଖରାପ। ତାପରେ ଲୋକଙ୍କ ସହିତ ଲୋକଙ୍କର ବ୍ୟବହାର ବି ବହୁତ ଖରାପ ରୁହେ।
ହଁ ଆପଣ ବହୁତ ହିଁ ଭଲ ବ୍ୟବହାର ଆପଣ କରୁଛନ୍ତି ଆଉ ଆପଣଙ୍କ ରାସ୍ତା ବି ବହୁତ ଭଲ ଅଛି ଯାହା ଜାଣିବାକୁ ପାଇଲି ମୁଁ ଆଉ ଆପଣଙ୍କ ଛୁଟିରେ ଆପଣ କଣ କରନ୍ତି ଆଉ। ଆପଣ ଜଣେ
ମୁଁ ବୃତ୍ତିରେ ଜଣେ ଟିଚର ଟେ। ମୁଁ ବି ଆପଣଙ୍କ ଭଳିଆ ଟିଚର ଟେ ହେଲେ ମୁଁ ଆପଣ ଅଙ୍ଗନବାଡି ଟିଚର ଟେ ମୁଁ।
ଆଉ ଅଙ୍ଗନବାଡି ଟିଚର ଆପଣ ବହୁତ ହି ଭଲ ଅଙ୍ଗନବାଡି ଦିଦି ଆପଣ ଆଉ ଆପଣ ହଁ କୁହନ୍ତୁ ଆପଣ
ଓ ହଁ ସେଇଠି ଅଙ୍ଗନବାଡିରେ ପଢେଇବା ବହୁତ କଷ୍ଟ। କର ପିଲାମାନେ ଥିବେ ପୁରା କଚର ମଚର ପିଲାମାନେ ମାନେ ପାଠ ପଢିବାକୁ କହିଲେ ପାଠ ପଢିବେନି ଯାଇ ଏଇ ଜିନିଷରେ ଲାଗିବି ସେଇ ଜିନିଷରେ ଲାଗି ଏ ଭାରି ଅସୁବିଧା କର ଜାଣିଛନ୍ତି ଆପଣ।
ହଁ କିଏ ସିଙ୍ଗାଣି କାହାର
ଆଜ୍ଞା ଆଜ୍ଞା ଏଇଟା ମାନେ ଦେଖିଲେ ବହୁତ ଅସନା ଲାଗେ ଆମ ଦେଖି ମାନେ ସହି ହବନି ଏମିତି ଚିଡି ଲାଗିବ।
ହଁ ଆପଣଙ୍କୁ ବି ଇଚ୍ଛା ହଉଥିବ ଖାଇବାକୁ ସିଙ୍ଗାଣି ଟିକେ?
ହଁ ଇଚ୍ଛା ହେଲେ ବି ପିଲାଙ୍କ ଆଗରେ ସେ ସବୁ କାମ କରିବାକୁ ମାନେ ଗୋଟେ ନିଜକୁ ତୁଚ୍ଛାର ପ ପରିଣତ କରିବାକୁ ଇଚ୍ଛା ହବ ଯେମିତି ଆଉ କଣ କହିବି ମୁଁ ଆପଣଙ୍କୁ ଆଉ
ଖରାପ ଲାଗିବ ଆପଣଙ୍କୁ ତ ଆପଣ ଗୋଟେ କାମ କରୁନି ତ ଆପଣ କେବେ ଲୁଚିକି ଆସିି ସିଙ୍ଗାଣି ଖାଆନ୍ତୁ ବହୁତ
ହଁ ହଁ ଦେଖିବା ଟ୍ରାଏ କରିବା ଆଜ୍ଞା ଆଜ୍ଞା ମୁଁ ସେ କେବେ ଦେଖିବା ଏଇ ଲୋକ ଏମିତି ଟ୍ରାଏ କରିବା ଆଜ୍ଞା ଆଜ୍ଞା ହଁ।
ଭାଇ ଜୋତାଟେ ମଗେଇଛି ମୋ ସାଇଜ ର ଆ କଣ ଜାଣିଛନ୍ତି ମୁଁ ଯେତେ ଗରିବ ହେଲେ ମଧ୍ୟ ଜା- ସେ ଗରିବ ମାନଙ୍କର ଆଉ କଣ କହିବି ଆପଣ? ଆ ନା ଜୋତା ସାଇଜ ହଉଛି ଏ ସିକ୍ସଟି ନାଇନ୍।
ସିକ୍ସଟି ନାଇନ୍ ହଁ ଅବୁଝା ପଡୁଛି। ବହୁତ ବହୁତ ବଡ ଆପଣଙ୍କର ସେ ଜଣା ପଡୁଛି ସାଇଜଟା ମାନେ ଇଏ ଯୋଉ ଜୋ ତା ସାଇଜଟା ବହୁତ ବଡ ଆପଣଙ୍କ ଅଞ୍ଚଲେ ବହୁତ ବଡ ବ୍ୟକ୍ତି ବୋଧେ।
ହଁ ମୁଁ ସବୁଠୁ ଡେଙ୍ଗା ଅଟେ ଆଉ ବହୁତ ପତଳା ମଧ୍ୟ ଅଟେ ତ ଟିକେ ଏମିତି ହେଇଯାଉଛି ସାଇଜ। ଏପଟ ସେପଟ ଟିକେ ଆ ହଁ ଆଉ ଆପଣ ଏବେ ଏବେ ବାହାଘର ହେଇଥିଲେ ଆପଣ ଆପଣଙ୍କ ପତ୍ନୀ ଠିକ ଅଛନ୍ତି? ଆପଣ ବିଭାହ
ହଁ ହଁ ମୋର ଠିକ ଅଛି ଆପଣଙ୍କର ବିବାହ ସରିଯାଇଛି?
ହଁ ମୋର ବିିବାହ ସରିଜାଇଛି ଆଉ ବହୁତ ହିଁ ଭଲ ଅଛି ମୋର ଦିଟା ପୁଅ ଅଛନ୍ତି। ଜଣଙ୍କ ନାଁ ହରି ଆଉ ଜଣଙ୍କ ନା ଆ ଆପଣ ଜାଣିଥିବେ?
ଏଇ ଯୋଉ ସାମ ହଁ ଏଇ ଯୋଉ ହରିଟା ପ୍ରବଳ ଦୁଷ ବା ଆମର ସାହିରେ ଆସି ଦୁଷ୍ଟାମି କରେ ମୁଁ ଜାଣେ ତାକୁ
ହଁ ଆପଣ ଠିକ କହୁଛନ୍ତି ହଁ। ବାଲେଶ୍ଵରରୁ ସେ ବେଳେ ବେଳେ କଟକ ବି ପଳାଏ ଏମିତି
ହଁ ହଁ ତାର ବ ସେ ରେଭେନସାରେ ପଡିବା।
ହଁ ହଁ ନା ସେ ରେଭେନସାରେ ସେଠି ଆ ପିଅନ ଚାକିରି କରିଛି।
ଓହୋ ପିଅନେ ଚାକିରି କରିଛି ମତେ ଲାଗିଲା ସେ ପଡୁଛି। ହଁ ବହୁତ ୟଙ୍ଗଟା ନା ସେମତି ଭାବଥିଲି ଆଉ କିଛି ନାହିଁ ଅସୁବିଧା ନାହିଁ।
ଆଜ୍ଞା ପିଅନ ସେ ସିଏ ଆଉ ସେ ସେଇଠୁଁ ଯା ରୋଜଗାର କରେ ଆଉ ମୁଁ ତାର ନିର୍ଭର କରିୁଛି ଯାହା ଆଉ ମୋର ତ କିଏ
ଆଜ୍ଞା।। ମୋର ସାଲାରୀ ଟିକେ କମ ଅଛି ମତେ ଦୁଇଶହ ଟଙ୍କା ମିଳୁଛି।
ଓହୋ ଦୁଇଶହ ଟଙ୍କା ଦୁଇଶହ ଟଙ୍କାରେ ଆଜିକାଲି ବଞ୍ଚିବା ବହୁତ କଷ୍ଟକର।
ହଁ ବହୁତ ହିଁ କଷ୍ଟକର ଦୁଇଶହ ଟଙ୍କାରେ ଯେମିତି ହେଲେ ଆ ଚଉଦଶହ ପନ୍ଦରଶହ ତ ଯେମିତି ହେଲେ ଦରକାର ହବ ଆଉ ଏମିତି ଦୁଇଶହ ଟ
ହଁ ମୋର ଅଗନବାଡିରେ ତ ମାନେ ପଚାଶ ଟଙ୍କା କରି ମିଳୁଛି ବହୁତ ଜୀବନଟା ବହୁତ କଷ୍ଟକର ହେଇଛି ଆପଣ କଣ ବୁଝେଇ ଆଉ
ହଁ। ଯାହା ହଉ ଆମକୁ ତ ଏତିକି ମିଳୁଛି ମୋ ବାପାଙ୍କ ଟାଇମ ଦି ଟଙ୍କା ତିନି ଟଙ୍କା ତାଙ୍କୁ ମିଳୁଥିଲା।
ଆଜ୍ଞା ଆଜ୍ଞା ଆମ ବାପା ବେଳଙ୍କୁ ବହୁତ କମ୍ ଥିଲା ସେ ଅଙ୍ଗନବାଡିରେ କହିବାକୁ ଗଲେ ପଚାଶ ପଇସା କରି ମିଳୁ
ପଚାରିଲା ବେଳେ ହଁ ମୁଁ ବାପାଙ୍କୁ ପଚାରିଲା ବେଳେ ଆଉ ଏ ଦିଇଟଙ୍କା ତିନି ଟଙ୍କା କଣ ମିଳୁଛି ଆଉ ସେ କୁହନ୍ତି କି ସେ ଆଉ ସବୁ ପଇସା ବାକି ନେଇଯାଆନ୍ତି। ଆ। ହଁ ଆଉ ସେମିତି ଧାନ ଚାଷ ବୁଣେଇଛନ୍ତି ସେ ଯେହେତୁ ପାଣି ଦ ଆଉ ସେ ଯା ସେ ଟିକେ ଆ ବହୁତ ମେହନତ ଲୋକ ସେ କିନ୍ତୁ ଟିକେ ତାଙ୍କୁ ଟିକେ ରୋଗ ହେଇଯାଏ ଆ ଥଣ୍ଡା ହେଲେ ସେ ବ ସେ ଘରୁ ବାହାରନ୍ତିନି ତ ସେଇ କଥା ଆଉ ଆଉ।
ହଁ ଆପଣଙ୍କର ଏ ଯୋଉ ଧାନ ଚାଷ ଟା ଯୋଉ କରିଥିଲେ ଯୋଉ ପାଣି ଯୋଗୁ ଆମର ବୁଡି ଯାଇଥିଲା ପୁରା। ସବୁ ନଷ୍ଟ ହେଇଯାଇଥିଲା ଏ ମାନେ ୟାକୁ ନେଇ ବହୁତ କ୍ଷତି ହେଇଥିବ ତ ଆପଣଙ୍କର ମାନେ ଏ ବର୍ଷ ବୋଧେ ଆପଣଙ୍କର ଚଳିବାକୁ କଷ୍ଟ ହବ
ବହୁତ ଇସୁ ହଉ ଯଉ
କାନ୍ଦନ୍ତୁନି କାନ୍ଦନ୍ତୁନି ମ ଆଉ ମୁଁ ଦେଖିବି ଆପଣଙ୍କୁ କିଛି ଗୋଟେ ସାହାଯ୍ୟ କରିବାକୁ ଯଦି ଚେଷ୍ଟା କରିପାରିବି।
ଧନ୍ୟବାଦ ବହୁତ ହିଁ ଧନ୍ୟବାଦ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ। ବହୁତ ହିଁ ଭଳଳାଗିଲା ଆପଣ ମତେ ଏମିତି କହିଥିବାରୁ। ବହୁତ ଆଶ୍ଵସନା ଦଉଛନ୍ତି ଆପଣ ଆହା ହ ଆଉ ଆ-ଆପଣଙ୍କୁ ବିଡି ସେ ସାହାଯ୍ୟ ଦରକାର ଥିବ ଯଦି ଆପଣ ମତେ କହିବେ ମୁଁ କରିବି ନିଶ୍ଚି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ହଁ ମୁଁ କହିବି ଆପଣଙ୍କୁ ଆପଣ ଯଦି ଚାହିଁବେ ମୋ କଟା ଘାରେ ଚୂନା ବି ଲଗେଇ ପାରିବେ ଆପଣ କିଛି ଅସୁବିଧା ନାହିଁ ଆଜ୍ଞା।
ଆ- ଆଉ କୁହନ୍ତୁ ଆପଣ? ଆ ଯେହେତୁ ଆପଣ ଜଣେ ଧନୀ ଘର ଲୋକ ଆପଣ ବହୁତ ସୁସ୍ଵାଦୁ ଖାଦ୍ୟ ଖାଇଛନ୍ତି ଆଉ ଆମକୁ ଭାଗ୍ୟରୁ କାହିଁ ସେମିତିଆ ଆଉ
ମୁଁ ଆଜି ସେମିତି କିଛି ବେଶୀଟା ଖାଇନି ମୁଁ ଆଉ। ଆଜି ଗୋଟେ ଏସିଆନ କ୍ରାବ ଟା ଖାଇଛି ଆଉ ଆଉ ଗୋଟେ ୟୁରୋପ ର ଗୋଟ ଟା ଖାଇଛି ଆଉ ଏତିକି ମାନେ ସେ ଆଉ ସୁଇଚ୍ ବ୍ରେଡ ଖାଇଥିଲି ଆପଣ। ସୁଇସ୍ ବ୍ରେଡ ଜାଣିଥିବେ ବହୁତ ସ୍ଵାଦ ଲାଗେ ଏଇଟା ଆପଣ।
ହଁ ଇଏ ତ ବହୁତ ଶସ୍ତା ଖାଦ୍ୟ ଏଇ ବାର୍ ମାର୍କେଟରେ ମିଳିଯାଏ ହଁ ଆପଣ ସେଇଗୁଡ଼ା ଖାଇଛନ୍ତି ଚାଲୁ ଖାଦ୍ୟ।
ଆଜ୍ଞା ଆଜ୍ଞା ଆପଣ ସି ଫ୍ରୁଡ ଖାଆନ୍ତି? ସମୁଦ୍ର ଜାତୀୟ ଖାଦ୍ୟ।
ହଁ ମୁଁ ତେଲୁଣି ପୋକ ଖାଏ ମୁଁ ବିଛା ଖାଏ ଆଉ ମୁଁ
ସ୍ଵାଦ ଲାଗୁଥିବ ଆପଣଙ୍କୁ ବହୁତୁ?
ହଁ ତେଲୁଣୀ ପୋକ ବହୁତ ହିଁ ଭଲ ଲାଗେ ମତ ଖାଇବାକୁ ଆଉ ଆଉ ଆପଣ ଜୋକ ଖାଇଥିବେ ଆପଣ।
ଆଜ୍ଞା ଆଜ୍ଞା ସେ ବହୁତ ସ୍ଵାଦ ଲାଗେ ଆପଣ କୁହନ୍ତି ନି ଯୋକକୁ ଲୁଣ ରେ ପକେଇ ଦେଇ
ହଉ ତ ମୁଁ ଏବେ ଟିକେ ଖାଇବାକୁ ଯାଉଛି ଆଉ ପଛରେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ଠିକ ଅଛି ଠିକ୍ ଅଛି ଆଉ ଆପଣ